ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ହଁ ଏଇ ବସିଛି, ତୁମେ କଣ କରୁଛ?
ମୁଁ ଏଇ ଝିଅକୁ ଶୁଆଇ ଦଉଥିଲି ଆଉ। ଖାଇସାରିଲଣି?
ହଁ ଖାଇ ସାରିଲେଣି, ତମେ?
ହଁ ମୁଁ ବି ଖାଇସାରିଲିଣି, କଣ ଖାଇଲ?
ମୁଁ ଆଜି ଖାଇଛି ସେଓ ଆଉ କଦଳୀ ତମେ କଣ ଖାଇଛ?
ମୁଁ ଖାଇଛି ପଖାଳ। ପଖାଳ ଭେଣ୍ଡି ଦଳା ହଁ ଆମର ସମସ୍ତେ ପଖାଳ ଖାଆନ୍ତି ସକାଳୁ।
ଝିଅ ଶୋଇ ସାରିଲେଣି। ଆଉ ତମ ରୋଷେଇ ସାରିଲାଣି?
ତ ନା ମୁ ରଷେଇ ? ରୋଷେଇ ସାରିଲାଣି?
ନା, ରୋଷେଇ କରେନି ଅଛି ଲାଇବ୍ରେରୀରେ ଅଛି ଗଲେ ରୋଷେଇ କରିବି।
ହ ଆଉ ଘର ଙ୍କୁ ଯାଇନରେ ଯିବ ନା କଣ? ହ୍ୟାଲୋ ମୁଁ କହିଲି ଘରକୂ ଯାଇନ? ଘରକୁ ଯାଇନ?
ଘରକୁ ଯାଇନି।
କୋଉଠି ଅଛ ବ ସାଉଣ୍ଡ କଣ ହଉଚି? ହ
ହଲୋ
କହିଲ କେଉଁଠି ନେଟୱାର୍କ ଆସୁନି ନା ସାଉଣ୍ଡ କଣ ଯାଉଛି।
ନାଇଁ ଛାତ ଉପରେ ଅଛି।
ଓହ। ଆଉ ରଜ ପାଇଁ କଣ ସବୁ
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘର ଭଲ ଅଛନ୍ତି।
ଆଜି ରୋଷେଇ କଣ କରିବ?
ଦ ଆଜି
ହଲା ସେ
ରୋଷେଇ ଆଜି ହେଇଛି ମାଛ ତରକାରୀ ଆଉ ଓହ ଅଣ୍ଡା ଆମଲେଟ। ତମ ଖରାରେ ଛାତ ଉପରେ କଣ କରୁଛ? ଶୁଖେଉ ଦେଇଥିଲ।
ଏଇ ଛାତ ପରେରେ ବସିଛି ଆଉ।
ଓହଁ ପଢ଼ା ପଢି ସାରିଲଣି?
ଗୋଟ ଗୋଟେ ରୁମ ଅଛି ସେଠି ବ
ହଁଲେ ପଢା ପଢ଼ୀ ସରିଲାଣି?
ହଁ ପଢାପଢି ସରିନି ଲାଇବ୍ରେରୀରେ ଅଛି।
ହଁ ହଁ ଆଉ ରଜ ପାଇଁ କଣ ପ୍ରିପାରେସନ୍ କଲଣି?
ତ ରଜ ପାଇଁ ସେମିତି କିଛି ପ୍ରିପାରେସନ କରିନି। ଆଉ ଘରକୁ ଗଲେ କରିବି।
ହଁ ଡ୍ରେସ ନା ନା ଶାଢୀ ହ୍ୟାଲୋ
ତୁମେ କଣ ଶାଢ଼ୀ କରିବ?
ହଁ ଶାଢୀ କରିବି ଡ୍ରେସ୍ କରିବି ଦିଟା ଯାକ କରିବି।
ଓହୋ ତମ ଝିଅ କେତେ ବର୍ଷର?
ଜି କୁ ଟୁ ପଏଣ୍ଟ ଫାଇଭ୍
ଓହୋ
ହଁ ତାର ସବୁ ସରଲାଣି ତା ବାବାଙ୍କର ସରଲାଣି ମୋର ଖାଲି ହେଇନି ହବ।
ତମ ଝିଅ ର କି ଡ୍ରେସ୍ କରିଚ ରଜରେ?
ତାର ହେଇଚି ଏଁ ଗୋଟେ ହେଇଚି ଟୁ ପିସି ହେଇଚି ମାନେ ଗୋଟେ ସେଟା ଆଉ ଟପ ଆଉ ଗୋଟେ ଯୋଉ ରଙ୍ଗିନ ଫ୍ରକ ହେଇଚି। ଆଉ ତା ମାମୁଁ ଦିଟା ଆଣିଚନ୍ତି ପ୍ୟାଣ୍ଟ ହଟ୍ ପ୍ୟାଣ୍ଟ ଆଉ ଟି ସାର୍ଟ।
ଆଚ୍ଛା। ଆଉ ତମ ଝିଅ ପାଠ ପଢିଲାଣି ନା?
ହଁ ସେ ଏମତି ଅଳ୍ପ ଅଳ୍ପ ଏବେ ଷ୍ଟାର୍ଟ କରୁଚି ଆଉ। ତମର ତମର କିଏ ଭଉଣୀ ଫଉଣୀ ଭାଇ ଫାଇ ଅଛନ୍ତି ନା?
ହଁ ମୋର ଭଉଣୀ ଗୋଟେ ଭାଇ ଗୋଟେ ଭଉଣୀର ବି ପିଲା ଅଛନ୍ତି।
ଓ ମ୍ୟାରେଜ।
ପୁଣି ଆମର ଡ୍ରେସ୍ ଯିବ।
ହଁ ହଁ ତମେ ସବୁ କିଣିକି ଦବ।
ହଁ ମୁଁ ସବୁ କିଣିକି ଦେବି।
ତମ ଭାଇ ବାହା ହେଇ ସାରିଲେଣି?
ନା ମୋ ଭାଇ ହଉଚି ସାନ।
ଅହୋ। ଆଉ ତ
ଆଉ ତମୁକୁ କଣ ରୋଷେଇ କରିଆକୁ ଭଲ ଲାଗେ?
ମତେ ମତେ ନନଭେଜ୍ ବେଶୀ ଭଲ ଲାଗେ। ଭେଜ୍ ବି ଭଲ ଲାଗେ ନନଭେଜ୍ ହେଲେ ଟିକେ ସ ଅଳ୍ପ ଆଇଟମ ହେଲେ ଆ ଭେଜ୍ କଲେ ଅଧିକ ଆଇଟମ କରିଆକୁ ପଡିବ। ଏ ନନଭେଜ୍ ଥିଲେ ଗୋଟେ ଆଇଟମ କରିଦେଲେ ସାଲାଡ ଫାଲ୍ ଟିକେ ବନେଇ ଦେଲେ ହେଇଗଲା ଭେ-
ହଁ।
ଦେ ତୁ ତିନି ଚାରିଟା ଆଇଟମ୍ ନ କଲେ ହବନି। ଏବେ ମୁଁ ବି ନନଭେଜ୍ ଖାଉନି ଦି ଆଡୁ କରିଆକୁ ପଡୁଚି ଭେ କରିଆକୁ ପଡୁଚି ନନଭେଜ୍ କରିଆକୁ ପଡୁଚି।
ଏବେ କଣ ଚାଲିଚି କି ନନଭେଜ୍ ଖାଉନ କାଇଁ?
ନା ଏବେ ଷୋଳ ସୋମବାର ବ୍ରତ ନୁହ ସେଇ ବ୍ରତ କରୁଚି।
ହଁ ହଁ ହଁ କେତେଟା ସୋମବାର କଲେଣି?
ଏଇ କାଲି ହେଇଯିବ ଆଠଟା।
ହଁ।
ତମେ ଆଜି କଣ ରୋଷେଇ କ ଆଜି ତ ସଣ୍ଡେ।
ମୁଁ ଆଜି ଚିକେନ୍ ରୋଷେଇ କରିବି।
ଅ ହ ଆଣକି ରଖି ସାରିଚ।
ମତେ ଚିକେନ ଟିକେ ଅଧିକ ପସନ୍ଦ।
ହେ ହେ ହଁ ଏବେକା ଜେନେରେସନ୍ ରେ ଟିକେ ଚିକେନ ବେଶୀ ପସନ୍ଦ ମାଛ ଅପେକ୍ଷା।
ଚିକେନ କରିଦେଲେ ଆଉ କିଛି ଟେନସନ୍ ନାଇଁ।
ହଁ ଟେନସନ୍ ନାହିଁ କିନ୍ତୁ ଚିକେନ୍ ଖାଇଲା ବେଳୁକୁ ଏବେ ସବୁ ସ୍କିନ୍ ମାନେ ଚର୍ମ ରୋଗ ସବୁ ବାହାରୁଚି।
ହଁ।
ଚିକେନ ର କୋଉ କୋଉ ଆଇଟମ୍ ତମୁକୁ ବେଶୀ ଭଲ ଲାଗେ କରି ନା ପକୋଡା?
ତେନୁ ଆମର ଚିକେନ କଷା ଭଲ ଲାଗେ ଚିକେନ ବିରିୟାନୀ।
ହୁଁ। ଚିକେନ ବିରିୟାନୀ ସମସ୍ତଙ୍କର ପସନ୍ଦ ଆଉ।
ହଁ ଚିକେନ ବିରିୟାନୀ ସମସ୍ତଙ୍କ ପ୍ରାୟ ପସନ୍ଦ।
ହଁ ଆଉ ଦେଶୀ। ଆଇଟମ ତମକୁ କଣ ହେଲା ମାନେ ଗାଁଉଲି ବୋଲି ଗାଁ ଖାଦ୍ୟ ସବୁ କଣ ଭଲ ଲାଗେ?
ଗାଁ ଖାଦ୍ୟ ମତେ ବେଶୀ ଭଲ ଲାଗେ ଭଜା ଆଳୁ ଭର୍ତା ଏଇଗୁଡା ସବୁ ବେଶୀ ଭଲ ଲାଗେ।
ହଁ ହଁ ତମର ସବୁ କି ସାଗ ଗଛ ସଜନା ଅଛି ନା ତମ ବାଡ଼ିରେ କି କି ଗଛ ଅଛି?
ହଁ ଅଛି ହଁ ବାଡିରେ ଅଛି।
ହଁ ହଁ ତମ ଚା ସ କରୁନା
ନା ଚାଷବାସ ସେମିତି କିଛି ହୁଏନି କିନ୍ତୁ ବାଡିରେ ଅଛି ଗଛ।
ହ। ଆମର ବି ସଜ ଗଛ ଅଛି ଦିଟା ତିନିଟା। ଆମର ସବୁ ଗଛ ଅଛି ଆମ୍ୱ ପଣସ ପିଜୁଳି ଗଛ ସଜନ ଗଛ। ଆହୁରି ବି ଶାଗ ଫାଗ ହୁଏ ବାଡିରେ।
ଆମ୍ବ ଆବ ସଡା ବନେଇ ଜାଣିଛ ନା?
ହଁ। ଆମ୍ବ ସଡା ବନେଇ ଜାଣିଛି ଜାଣିଛି କିନ୍ତୁ ଏଥର ବନି ଗରମ ଯୋଗ ହଉଛି ବନାଇବାକୁ କିଛି ଇଛା ହଉନି। ଖାଲି ଆମ୍ବୁଲ କରିଦେଇଛୁ ଆଉ ଆଚାର ବ୍ୟବସ୍ଥା କ ହଁ ଏଇ କଣ ଗରମ ଯଦି ହଉଛି। ପାଣି ପାଗ ତ ଏଥର କଣ ଗରମ ଅଧିକ ହବ। ତମେ ପଖାଳ ପଖାଳ ଖାଅନି ନା।
ଘରେ ସବୁ ଶାଶୁ ଶଶୁର ସେମାନେ ହଁ ପଖାଳ ଖାଏ ଗାଁ ରେ ଖାଏ ଗଲେ ପଖାଳ ଖାଏ। ଏଠି ଏତେ ପଖାଳ ଖାଏନି।
ହଁ ବାହାରେ କୁଡିଆ କଣ ଖାଇବ ଘରେ ସମସ୍ତେ ମିଶିକି ଖାଇଲୁ।
ହଁ ବାହାରେ ଏକୁଟିଏ ଘରେ ସମସ୍ତଙ୍କ ଜିନିଷ ମିଶିକି ଖାଇବା ପାଇଁ ଭଲ ଲାଗେ।
ହଁ ଆମର ସମସ୍ତେ ପଖାଳ ଗାଁରେ ନା ପଖାଳ ନ ଖାଇଲେ ଆମର ହବନି ମୁଁ ବି ଖାଉନ ଯାହା କରୁ ଆଉ ଏବେ ଅଭ୍ୟାସ। ହେଇଗଲାଣି ଶାଶୁ ଘରକୁ ଆସିକି ଅଭ୍ୟାସ ହେଇଗଲାଣି ପାଖାଳ ସବୁଦିନ ନ ଖାଇଲେ ବି ହଉନି ଆଉ। ପଖାଳରେ
ଆଉ ଶାଶୁ ଶ୍ୱଶୁରଙ୍କ ଦେହ ଭଲ ଅଛି।
ହଁ ଶାଶୁ ଶଶୁରଙ୍କ ବୟସ ହେଇଗଲାଣି ତ ଏ ଆଣ୍ଠୁ ଗଣ୍ଠି ସବୁ କମ ସମସ୍ତଙ୍କର ଜଏଣ୍ଟ ପ୍ରୋବ୍ଲେମ ସବୁ ବାହରିଛି ଆଙ୍କର ସେମିତି ଆଣ୍ଠୁ ଗଣ୍ଠି ସିମିତି ହଉଚି ଆଉ। ଆମର ଅଛିିତ ତ ଏଇ ଯୋଉ ହ୍ୟାଣ୍ଡଲୁମ୍ ସବୁ ବୁଣା। ଆଉନି ହସ୍ତତନ୍ତ୍ର ଆମର ସବୁ ଶାଢୀ ମୁଣ୍ଡି ଗାମୁଛା।
ସମ୍ବଲପୁରୀ ଶାଢୀ ତ ବୁଣା ହେବ।
ନା ହଁ ସମ୍ବଲପୁରୀ ବୁଣା ହୁଏ ଆଉ ଏଇ ଯୋଉ ପଣ୍ଡ ସମ୍ବଲପୁରୀ ଶାଢୀ ଏଇ କଟନ ର ପଚିଶହ ଛବିଶହ ଅଠେଇଶ ଏଷ ଏମିତି ଅଛି ଆଉ ପାଟ ଗଳା
ପାଟଗୁଡ଼ା।
ପାଞ୍ଚ ଛଅ ହଜାର ସାତ ହଜାର ଆଠ ହଜାର ଏମିତି ସବୁ ଆଶୁଛି ଗାମୁଛା ଗୁଡା ଦେଡସ ଲେଖା ଆଶୁଛି। ଆଉ ମିତି ତିନିସ ସାଡେ ତିନିସ
ପାଟ ଶାଢ଼ୀ ଭଲ ଲାଗେ।
ହଁ ଆମର ଏଇଥର ହେଇ ଲାଗୁଛି। ଭଲ ଲାଗିବ ଏବେ ହଉଛି ତା ମୁଁ ଆଗ ପ୍ରସେସ ସବୁହଉଛି ହେଇସାରିଲେ ଶାଢୀ ଲାଗିବ ଏ କଟନ ଶାଢୀ ଲାଗି ହଁ।
ତମେ ଶିଖିଛ।
ନା ମୁ ସିଖିନି ଆମ ବାପ ଘରେ ନଥିଲା ତ ଶାଶୁ ଘରେ ଆସିକି ସେ କରନ୍ତି ମୁ
ହଉ ହଉ ହଉ ରଖିଦିଅ ଆଉ ଥରେ କଲ
ହଁ ହଁ।